ହଁ ମୋ କଥା ସୁବୁଜି ତ?
ଆଜ୍ଞା।
ହଁ ଆଉ କଣ କରୁଥିଲେ ଏବେ?
ଏଇ ଏବେ ରୋଷେଇ ବାସ ସବୁ କିଛି ସଇଲା ଆଉ ବସୁଛୁ ଆଉ।
ଓ ହୋ ହଁ ହଁ। ଭଲ। ଆଉ ସକାଳେ ଖାଇଥିଲେ କଣ ଆଜ୍ଞା। ମୁଁ ବି ସେଇ ରୋଷେଇ ତ ହେଇନି ହବ ଆଉ।
ଓହୋ ଖାଇଥିଲେ କଣ?
ଆଉ କଣ?
ମୁ କହିଲି ମର୍ଣ୍ଣିଂ ରେ କଣ ଖିଆହେଇଥିଲା?
ମଣିନିଂ ରେ ରୁଟି ଆଉ ସିମେଇ।
ଭଲ ଆଉ।
ହଁ ଆଉ ଆପଣ?
ଆମର ହେଇଥିଲା ରୁଟି ଭଜା।
ଓହୋ ଘରେ ମାନେ ତ ସେଇ ଖାଇବା ଆଉ ରୁଟି ଭଜା। ଏମିତି ଆଉ ରୁଟି ଟା କମ୍ପଲସରୀ।
ହଁ।
ହୁଁ। ଆଉ ଏବେ କଣ କରୁଚୁକି? ଏବେ ଏବେ ମୁଁ ଏଇ ରୋଷେଇ କରିବି ଆଉ।
ଓହୋ।
ହୁଁ ଆଉ ଆପଣ?
ଆମେ ବି ଏବେ ରୋଷେଇ ଫୋଷଇ ସବୁ ସରିଗଲା ସେ ଡିୟୁଟି ନେଇକି ଗଲେ ତ ଖାଇବା ସବୁ।
ହୁଁ।
ହଁ ସକାଳ ଉଠିନି ସକା ସକାଳୁଉଠିକି ଭାତ ଡାଲି ଭଜା ସବୁ ହେଇଯାଇଥିଲା। ଆଉ ଏବେ ଖାଲି ଗୋଟେ ଏ ଯୋଉ ମାନେ ଶାଗରେ ମଦରଙ୍ଗା ସାଗ ଜିନିଷୁ ସବୁ ନାଇଁ? ସେଇ ଶାଗ ଖାଲି ଗୋଟେ ରାଇତା ହେଇଥିଲା ବାସ୍ ସେତିକି।
ଓ ହୋ ହଁ।
ସେମାନେ ସବୁ ନେଇକି ଗଲେ ଆଉ ବିକି ଯାହା ଅଛି ଆମେ ସବୁ ଖାଇବୁ। ଘରେ ବି କେହି ନାହାନ୍ତି ଭାଇ ଆଉ ମୋ ସ୍ଵମୀ ଯାଇଛନ୍ତି। ଡ୍ୟୁଟି ପଳେଇଲେ ଆଉ ଘରେ ଆମେ ମୋ ଶାଶୁ ଆଉ ମ ଯା ଅଛନ୍ତି। ହଁ ମେ।
ଭଲ।
ଆଉ ଏଥର କୁଆଡେ ବୁଲିବାକୁ ଯାଇନାହାନ୍ତି?
ନା ସେମିତି କି ଯିବି ମୁ ମାନେ ନୂଆ ବାହା ହେଇଚି ନା। ସେମିତି କିଛି ବୁଲାବୁଲି ହେଇନି ଆଉ।
ହଁ।
ଆପଣଙ୍କର ସବୁ କିଏ ଅଛନ୍ତି? ସିଏ ଗୋଟେ କମ୍ପାନୀରେ ଅଛନ୍ତି।
ଓହୋ। ଆମ ଘରେ ମୁଁ ମୋ ବାବା ମୋ ଭାଇ ମାମୁଁ।
ହଁ ହଁ।
ଭାଇ କଣ କରନ୍ତି?
ମୋ ଭାଇ ତାର ଏଥର ପ୍ଲସ ଟୁ ସରିଲା ଆଉ।
ଓ ସମତ ଙ୍କ ଦେହ ଭଲ ଅଛି ତ?
ହଁ ଟିକେ ସମସ୍ତଙ୍କ ଦେହ ଭଲ ଅଛି ମାଙ୍କ ଦେହ ଟିକେ ଅସୁସ୍ଥ ଅଛି।
ଓ ହଁ କଣ ହେଇଛି କି?
ସେଇ ଗୋଡ ପ୍ରୋବ୍ଲେମ୍ ଟିକେ ଆଉ।
ଓହୋ।
ହୁଁ। ଆଉ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ତ?
ହଁ ଭଲ ଅଛି।
ଯାହଉ।
ହଉ ଆଗ ରଥଯାତ୍ରା ଅଛି ପୁରୀ ଯିବେନି?
ଉଁ ନା ମ ସେ ଆମର ହୁଁ ସେ ବଡାପା ମାମୁଁ ମରିଚନ୍ତି ତ ସେ ବର୍ଷ ଯାଏଁ ଆମେ ପାଳିଛୁ ନା।
ଓ ହୋ।
ହୁଁ ଆପଣ ଯିବେ କି?
ନା ଆମେ ଯିବୁନୁ ବା ମାନେ କଣ ଏଠି କହୁଛନ୍ତି ବାହାଘର ବର୍ଷେ ନହେବା ଯାଙ୍କେ ହେ ଯିବା ଅ।
ଓହୋ ମାନେ ବର୍ଷେ ନହଲେ ଯାଇପାରିବେନି ପୁରୀ?
ହଁ ନାଇଁ କୋଉଠିକି ନୁହଁ କିନ୍ତୁ କୋଉ ମାନେ ଠାକୁରଙ୍କ ଜାଗାକୁ ଯାଇପାରିବନି।
ଓହୋ ହୋ। ଆପଣଙ୍କ ଘର କୋଉଠି?
ସାଲେପୁର ହାଁ
ଓୁ ହୁ, ହୁଁ ହୁଁ ଏବେ ବି ସାଲେପୁରରେ ରହୁଛନ୍ତି। ହୁଁ ଭଲ ତା ହଲେ
ଆଉ ଏବେ ରୋଷେଇ କଣ ହବ।
ରୋଷେଇ ଡାଲମା ହବ ଆଉ ଭାତ, ଏଇ ଯୋଉ ଭେଣ୍ଡିକୁ ବେସନ ରେ ଛାଣିଦେବି, ଆଉ ପୋଟଳ ଭଜା ହବ।
ହୁଁ।
ଆପଣଙ୍କର ତ ସରି ଯାଇଛି ଭଲ କାମ ଆଉ,
ହଁ ସିଏ ଆଗେ ପଖାଳ ନଉଥିଲେ ଯି ଦିନ ପାଗ ଥଣ୍ଡା ଦେଇଛି। ଖ ନେଇକି ଖାଇବାଟା ତାଙ୍କୁ ନ ଠିକ ନୁହଁ ତ ସକାଳୁ ଉଠିକି ତାଙ୍କ ପାଇଁ ଭାତ, ଭାତ, ଡ଼ାଲି ଏମିତି କିଛି ଆଳୁର୍ଭତା, ଭଜା ଫଜା କିଛି କରିଦେଲେ ସିଏ ଖାଇବେ ନେଇକି ଯାଆନ୍ତି।
ମାନେ ଆପଣ ଏକା ରୋଷେଇ କରନ୍ତି, ନା ମାନେ ଯାଆ, ଆପଣ ମିଶିକି କରନ୍ତି।
ନା ଦିଜଣ ମିଶିକି କରୁ, ଆଉ ସିଏ ଯେହେତୁ ମୋ ଆଗରୁ ଆଇଛନ୍ତି। ସିଏ ତ ବଡ଼ ନା ସିଏ ତ ସବୁ କିଛି ଜାଣିଛନ୍ତି। ସିଏ ଖାଲି କହିଲେ ସିଏ କହିଲେ ଆମେ କରିବୁ।
ହଁ ତାପରେ ଆପଣ ଏବେ ବି ନୂଆ ନୂଆ ନୂଆ ନୂଆ ବାହା ହେଇଛନ୍ତି। ଅଛନ୍ତି ସବୁ ରୋଷେଇ ଜଣା ଆପଣଙ୍କୁ,
ମୁଁ ତ କିଛି ରୋଷେଇ କିଛି ବି ଜାଣିନି, କିନ୍ତୁ ମାନେ ଜାଣିନି ମାନେ ଦେଖିଛି, କିନ୍ତୁ ରୋଷେଇ ଆମ ମା କରନ୍ତି। ଏଇଟା ଯେକୌଣସି ଆଇଟମ ହଉ ସେ କରନ୍ତି। ମୁଁ ଦେଖିଛି, କେବେ ସିଏ ମତେ କେବେ ସୁଯୋଗ ଦେଇନାହାନ୍ତି। କିନ୍ତୁ ନିଜେ ରୋଷେଇ ଘର ବୋଲି,
ହଁ।
ଆଉ ଏଠି ସେ ଯାହା ସବୁ ଦେଖିଛି, ଶିଖିଛି ଏଇ ସବୁ କରିବାକୁ ପଡୁଛି ଆଉ
ଆଉ ଆପଣଙ୍କୁ ମାନେ ଭେଜ ପସନ୍ଦ ନନଭେଜ୍ ପସନ୍ଦ,
ମତେ ଆଗରୁ ମାନେ କଣ ଭେଜ ନନ ଭେଜ୍ ହିଁ ପସନ୍ଦ ଥିଲା ହେଲା, ଆଉ ଏବେ ମତେ ଦିଟା ହିଁ ପସନ୍ଦ ହଉନି ମୁଁ ଜାଣିପାରିନି କଣ ହଉଛି। ମାନେ ଭେଜ୍
କଣ ହବ? ହିଁ,
ହିଁ ହିଁ, ମତେ ମାନେ କିଛି ବି ଖାଇବାକୁ ଇଛା ହଉନି। କେବଳ ମାନେ ପଖାଳ ଭାତ, ମାନେ ଆଳୁ ଭର୍ତା। ହେଲାକି,
ହୁଁ।
ଏତିକି ରୁ ମୋର ତିନି ଦେଲେ ବି ମୁଁ ଖୁସିରେ ଖୁସିରେ ଖାଇବି ଅଲଗା ଯୋଉ ଜିନିଷ ହଉଚି ଯେ ତତଲା ଭାତ, ହଉ ଡାଲି ହଉ କି ବେସନତକାରୀ, ହଉ କି ଯାହା ସବୁ ଆଇଟମ ସବୁ ହୁଏ, ମୋର ଜମା ଇଚ୍ଛା ହୁଏନି, ସେଗୁରା ଖାଇବାକୁ।
ହିଁ, ହିଁ, ହିଁ, ଏମିତି ହେଲେ ଦିନକୁ ଦିନ ପୁରା ଝଡିଯିବ।
ଆଉ ନନ ଭେଜରେ ଏ ମାନେ ମୁଁ ସବୁ ହିଁ ଖାଏ କିନ୍ତୁ ଏଠି ଆସିଲା ପରେ ଯେହେତୁ ଏଠିକାର ନିୟମ ଅଣ୍ଡା, ଚିକେନ ଖାଇବିନି।
ଏ ହେଁ, ହିଁ, ହିଁ କାଣୁ ପ୍ରାଏ ଯେତେ ଜଣ ନନଭେଜ ଖାଆନ୍ତି ମାନେ, ତାଙ୍କର ମାନେ ପ୍ରିୟ ଥାଏ ଚିକେନ୍।
ହଁ, ବା, ହଁ।
ନାଇଁ ମୁଁ ଶୁଣିଥିଲି, ବଡ ପୁଅ ମାନେ ବଡ ବୋହୂ ମାନେ ଖାଆନ୍ତିନି। ମାନେ ଆପଣଙ୍କ ସେଠି ଅଛି କି, ସାନ ବି ଖାଇବେନି।
ନାଇଁ ମୋ ଶାଶୁ ବଡ, ସିଏ ଖାଆନ୍ତିନି। ତା ପରେ ଇଏ ବଡ, ଇଏ ଖାଆନ୍ତିନି। ଆଉ ମୁଁ ମଝିରେ ରହିଯାଉଚି ଆଉ, ମୁଁ ବି ଛାଡି, ମତେ ବି କହିଲେ କି ନାଇଁ ତୁ ବି ଛାଡିବୁ। ସେ କୁହନ୍ତି କି କଣ ଅଣ୍ଡା ଚିକେନ ଖାଇଲେ କଣ ପିତୃପୁରୁଷ କଣ ସବୁ ପାଣି ପାଆନ୍ତିନି।
ହଁ, ନାଇଁ ସେଇଟା କୁହନ୍ତୁ ଯେ ସେଇଥିପାଇଁ ତ ବଡ ମାନଙ୍କୁ କୁହନ୍ତି, କି ବଡ ମାନେ ହିଁ ମାନେ ଇଏ କରିବେ। ସାନ ମାନଙ୍କୁ ଏତେ କୁହନ୍ତିନି।
ହୁଁ, କିନ୍ତୁ ମତେ କହିଲେ କି ନାଇଁ ଛାଡିବୁ। ତା ପରେ ବି ମୋ ଶାଶୁ, ଯା ମଟନ ବି ଖାଆନ୍ତିନି, ମୋ ଶାଶୁ ମୋ ଯା ମଟନ୍ ବି ଖାଆନ୍ତିନି। ଅଣ୍ଡା, ଚିକେନ ଗଲା, ମଟନ ବି ସେ ଖାଆନ୍ତିନି। ଚିଙ୍ଗୁଡି, କଙ୍କଡା ଆଉ ମାଛ ଖାଆନ୍ତି, ହେଲା କିି? ଯୋଉଟା କି ଚିଙ୍ଗୁଡି ଟା ମୁଁ ଖାଏନା। କଙ୍କଡା ଟା ବି ମୁଁ ଖାଏନା। ଆଉ ଖାଲି ରହିଲା ମାଛ ମାଛ ଗୋଟେ ମାନେ ବାର ବାର ମାଛ ଖାଇଲେ, ଗୋଟେ ନିଜ କୁ ତ ବିରକ୍ତି ଲାଗିବ ନା, ଗୋଟେ ଜିନିଷ ଖାଇବା ପାଇଁ କି। ତା ଦେହରେ ପୁଣି ନିଜେ ମା ମାଛ ଭାଜିକି, ରୋଷେଇ କରିକି ସମସ୍ତଙ୍କୁ ଦେଇକି ଖାଇଲା ବେଳକୁ, ସେ ଗୋଟେ ଆଉରି ଗୋଟେ ସ୍ମେଲ୍ ଅଲଗା ପ୍ରକାର।
ହୁଁ, ହୁଁ।
ହଁ, ସେଥିପାଇଁ ଆଉ ଖାଇବାରେ ଏତେ ମାନେ ଇଏ ନାହିଁ। ମତେ ଏତେ ପଚାରନ୍ତି ତମକୁ ଖାଇବାକୁ କଣ ହେଲା କି, ମୁଁ ଭାବେ ଆଗେ ପଚାରିଲେ ମୁଁ ସବୁ ଲିଷ୍ଟ ଦେଇଦିଏ। ଏଇ, ଏଇଆ, ଏଇଆ ମତେ ପସନ୍ଦ ଆଣିକି ମତେ ଏଇଟା ଦିଅ। କିନ୍ତୁ ଏବେ ପଚାରିଲେ ମୁଁ ଭାବେ, ମୁଁ କଣ ଟା ଖାଏ? ସେ ମତେ ଭାବିବାକୁ ପଡେ। କି ଏଇ ଜିନିଷ ଟା ମାନେ କହିବି କି ନାଇଁ, ଏଇ ଜିନିଷ ଟା ଏଠି କହିଲେ, ମତେ ଇଏ ଦେବେ କି ନାଇଁ?
ହୁଁଉ।
ହୁଁ।
ହିଁ ହିଁ। ସେଇଟା ହେଉଚି ମାନେ ପା ପାର୍ଥକ୍ୟ, ଶାଶୁଘର ଆଉ ବାପଘରର।
ବହୁତ ବହୁତ ପାର୍ଥକ୍ୟ ଅଛି।
ହୁଁ। କଣ କରିବା? ଆଉ ମେନ୍ କଥା ହଉଚି ଏ ମାନେ, ଆପଣଙ୍କୁ ଏତେ ବି ମାନେ, ଯେହେତୁ ଏବେ ବାହା ହେଇଚନ୍ତି ଏତେ ଏକ୍ସପିରିଏନ୍ସ ବି ନଥିବ ଏଗୁଡାର।
ନା ଏମିତି, ବହୁତ କିଛି ବି ଏପଟ ସେପଟ ଲାଗୁଚି, ଏମତି ମାନେ ବହୁତ ଚିଡଚିଡା ବି ଲାଗୁଚି। ହଁ ହଁ, ଲାଗିଲେ ବି ଆଉ କଣ?
ଆଉ କଣ ମୁଁ ବି କରିପାରିବେ। ଆଉ ଏବେ ଆପଣଙ୍କ ଦେହ ଭଲ ଅଛି ତ?
ହଁ ଅ, ଦେହ ଭଲ ଅଛି।
ଯା ହଉ। ମୁଁ ତ ଠାକୁରଙ୍କୁ ସବୁବେଳେ କୁହେ ଭାଇ ସମସ୍ତଙ୍କୁ ଭଲରେ ରଖ। ମାନେ ଦେହ ଟିକେ ଖରାପ ହେଲେ ଯଉଳିଆ ଲାଗେ। ନିଜର ହଉ କି ନିଜ ଲୋକଙ୍କର ହଉ।
ବହୁତ କଷ୍ଟ ହୁଏ।
ସେଇଆ।
ପ୍ରାୟ ଲୋକ ଅଛନ୍ତି କି କି ଏ ଜିନିଷ ଟା ମାନେ ଯୋଉ ଜିନିଷ ଟା ନିଜେ ଅନୁଭବ କରନ୍ତି କିନ୍ତୁ କନ୍ ମାନେ ନିଜକୁ ଏତେ ଜୋର୍ ମାନେ ଇଏଟା କୁ ବେଶି କେହି ଅନୁଭବ କରନ୍ତିନି।
ଆପିଲ ଆପଁଁ
ଆଉ ଯେତେବେଳେ ମାନେ ଅନ୍ୟ ଘରର ଲୋକମାନଙ୍କୁ ହୁଏ କି ସେତେବେଳେ ମାନେ କୁହନ୍ତି ହେ ତୁ କଣ ଏମିତି ହଉଚୁ ସେମିତି ହଉଚୁ। ଆଉ ନିଜେ ତ ସେଇ ରୋଗରେ ପଳନ୍ତା ତାପରେ ସେ ମାନେ ଭାବ
ଜଣା ପଡିଆ ହୁଁ ହୁଁ। ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆଉ ପରେ କେବେ କଥା ହେବା।
ହଁ।
ହଉ ହଉ।